ହ୍ୟାଲୋ।
ହଁ ଜୟ ଶ୍ରୀ ଜଗନ୍ନାଥ ଭାଇ।
ଜୟ ଶ୍ରୀ ଜଗନ୍ନାଥ।
କଣ କରୁଛନ୍ତି? ହଁ ଭାଇ ଭଲ ଅଛି ଆଉ।
ବାଛ
ଭାଇ ମୁଁ କଟକ ରୁ କହୁଥିଲେ ଆପଣ କୋଉଠୁ କହୁଛନ୍ତି?
ମୁଁ ରାଉଲକେଲାରୁ କହୁଥିଲି।
ଆଚ୍ଛା ରାଉରକେଲାରୁ।
ଆଜ୍ଞା।
ଆଜ୍ଞା କଣ କରନ୍ତି କଣ ଆପଣ?
ମୋର ବିଜନେସ୍ ଅଛି ଡେକୋରେସନ୍ ଆଉ କ୍ୟାଟରିଂର।
ଆଜ୍ଞା-ଆଜ୍ଞା ଯାହା ହଉ ବହୁତ ଭଲ ଆଉ।
ଆପଣ କଣ କରନ୍ତି?
ଅ ମୁଁ ଭାଇ ଗୋଟେ ବେସରକାରୀ ସଂସ୍ଥାରେ କାର୍ଯ୍ୟରତ ଅଛି ଆଉ।
ଆଚ୍ଛା-ଆଚ୍ଛା।
ଆଉ ଖାଇବା ପିଇବା ସରିଲାଣି ସବୁ?
ନାଇଁ ଜଷ୍ଟ ଏବେ ଆସିଲି ତ ଆକ୍ଚୁଆଲି ଟିକେ ସିଜନ ଟେଣ୍ଡର। ବାହାଘର ପାଇଁ ଅପେକ୍ଷା ଟିକେ କାମ ଥିଲା ଜଷ୍ଟ ଆସି ପହଞ୍ଚିଲି। ଗୋଟେ ଦିଇଟା କଲ କରିଲା ପରେ
ଯାହା ମାନେ ଏତେ ଭିଡ ଭିତରେ ସମୟ ଦଉଛନ୍ତି ବନ୍ଧୁ ମାନଙ୍କୁ ସବୁ।
କଣ କରିବା କମ ସେ କମ ଟିକେ ଇଏ କରିବା କଥା ଟିକେ ଆଉ ସାଙ୍ଗେ-ସାଙ୍ଗେ ଗରମରୁୁ ଆସିଲା ପରେ ବି ଟିକେ ମାଇଣ୍ଡ ଟା ରିଲାକ୍ସ ପରେ।
ଆଜ୍ଞା-ଆଜ୍ଞା।
ଏଇ ଟିକେ ସମସ୍ତଙ୍କ ସାଙ୍ଗରେ ଟିକେ କଥା ହେଲା ପରେ
ଉଁ ହୁଁ।
ଖାଇବା ଆଉ।
ଆଜ୍ଞା-ଆଜ୍ଞା ଆଉ କଣ ରୋଷେଇ ହେଇଛି ଆଜି ସବୁ?
କଣ ଆଜି ହେଇଥିବ ତ ମୁଁ ଜାଣିନି ବୋଧେ ଛୁଆ ହେରିକା ବୋଧେ ରୁଟି ଆଉ ସୋୟାବିନ ନା କଣ ଗୋଟେ ତରକାରୀ ହେଇଥିଲା ବୋଧେ।
ଆଜ୍ଞା-ଆଜ୍ଞା। ଘରେ ସବୁ କିଏ କିଏ ଅଛନ୍ତି ଆପଣଙ୍କର?
ଘରେ ଅଛନ୍ତି ଏ ମେସେଜ ଦେଇଛ
ଆଜ୍ଞା। ଏମତିଆ ଛୋଟ ପରିବାର ସୁଖୀ ପରିବାର ଆଉ।
କରିବା ନୁହଁ ମାନେ ଆମେ ଏଠି ରହିଲା ଦି ଯା କର୍ମ ଆସନ୍ତି। ତାହେଲେ ଆମ ଗାଁରେ ଆମର ଜଏଣ୍ଟ ଫ୍ୟାମିଲି ମାନେ ବହୁତ ବଡ ଫ୍ୟାମିଲି।
ଆପଣଙ୍କ ଗାଁ
ଆମର ବାଲିପାଟଣା।
ଆଚ୍ଛା ବାଲି ଖୋର୍ଦ୍ଧା ବାଲିପାଟଣା ତ?
ଖୋର୍ଦ୍ଧା ବାଲିପାଟଣା ଏଇଠୁ ଉତ୍ତରାରୁ ଦଶ କିଲୋମିଟର ହବ।
ଆଚ୍ଛା-ଆଚ୍ଛା ଆଉ କୁଆଡେ କୁଆଡେ ସବୁ ଯାଇଛନ୍ତି ବୁଲାବୁଲି କରିବାକୁ ଆମ ଘରଟା ଭାଇ ସାଲେପୁର।
ଆଚ୍ଛା ସାଲେପୁର ଆମର ବି ଜଣେ ଚିହ୍ନା ପରିଚିତ ରହୁଛନ୍ତି ଜଣେ ର ପାଗା ଅଛି ନା ଗୋଟେ ଆଉ ସେଇଠି-ସେଇଠି ଜଣେ ଆମର ମାଉସୀ ଜଣେ ବାହା ହେଇଛନ୍ତି।
ଆଛା-ଆଚ୍ଛା ସେ ଗାଁରେ ପୁର କେବେ ଆସିଛନ୍ତି?
ଯାଇନି କିନ୍ତୁ
ଆମ ମଧୁବାବୁଙ୍କର ଜନ୍ମ ପୀଠ। ସେଠି ନା ତ ତାଙ୍କ ଜନ୍ମସ୍ଥାନରେ ବହୁ ଡେଭଲପମେଣ୍ଟ କରିଛନ୍ତି ବହୁତ ଗୁଡେ। ଟୁରିଷ୍ଟ ପ୍ଲେସେସ୍ ଭଳିଆ କରିଛନ୍ତି।
ହଁ ସେଟା ମୁଁ ଏବେ ମାନେ ଇଏରେ ଦେଖୁଛି ଏବେ ମାନେ ଭଲ ତାକୁ ଡେଭଲପ କଲେଣି।
ଆଜ୍ଞା-ଆଜ୍ଞା।
ମାନେ ଆ ଓଡିଶାର ଗ ଗର୍ବ ସେଟା ଗୋଟେ।
ହଁ ଦେଖନ୍ତୁ ଭାଇ ଗୋଟେ ଜିନିଷ କହିବାକୁ ଗଲେ ଓଡିଶାରେ ଯେତେ ସବୁ ପର୍ଯ୍ୟଟନ କ୍ଷେତ୍ର ଅଛି। ତାକୁ ଯଦି ତମେ ଲୋକଲୋଚନଙ୍କୁ ଠିକ ସେମୟରେ ଅଣା ଯାଆନ୍ତା ବିକାଶ କରାଯାଇ ପାରନ୍ତା ତ ଆମ ଓଡିଶାର ବହୁତ ଡେଭଲପ ମାନେ ଉନ୍ନତି ହେଇପାରନ୍ତା। କାହିଁକନା ଦେଖ ବାହାରୁ ଯୋଉ ମାନେ ସବୁ ପର୍ଯ୍ୟଟକ ମାନେ ଆସିବେ ସେମାନେ ଆସନ୍ତି କଣ ପାଇଁ ଆମେ ସପୋଜ ଆମେ ଏଇନା କୋଉଠି ଯାଉଛେ ବୁଲିବା ପାଇଁ ଆମେ କଣ ପାଇଁ ଯାଉଛେ ଆମର ଯଉ ମାନେ ବ୍ୟସ୍ତବହୁଳ ଜୀବନରୁ ଟିକିଏ ସମୟ ବାହାର କରି ଟିକିଏ ଶାନ୍ତି ମାନେ ଖୁସି ଆଉ ଶାନ୍ତି ପାଇବା ପାଇଁ କି ଏଇ ତ ହଉଛି ମୁଖ୍ୟ ରିଜିନ ଲେଜର ଅଫ ଲେଜ କୁଆଡେ ବୁଲିବାକୁ ଗଲେ। ତେଣୁ। ସେ ସମୟଟା ସେମତି ଆମେ ଯେମିତି ଭାବୁଛେ ଆମ ଆମ ମାଇଣ୍ଡର ଚିନ୍ତାଧା ଆମ ମନର ଚିନ୍ତାଧାରା ଯେମିତି ଅନ୍ୟ ମାନଙ୍କର ବି ସେମିତି ତ ଆମ ଦେଶର ଲୋକ ଯେମିତି ବାହାରକୁ ଯାଉ ଆମ ଓଡିଶା ଆମ ଭାରତ ଯେମିତି ସେତିକି ଡେଭଲପ ହେଇ ପାରନ୍ତା ଉନ୍ନତି ହେଇ ପାରନ୍ତା ଉନ୍ନତି କରିପାରନ୍ତା ତ ବାହାର ଲୋକମାନେ ଆସିଲେ ବାହାର ଲୋକମାନେ ଆସିଲା ପରେ ସେମାନେ ବି ଯେତଳେ ଆସି ପହଞ୍ଚିବେ ତାଙ୍କର ଯାହାବି ମାନେ ତାଙ୍କ ମାନେ କଣ ଆମର ଫାଷ୍ଟ କଥା ହଉଛି ମାନେ ଅ ବା-ବାହାର ମୁଦ୍ରା ଆମ ଦେଶକୁ ଆସିଲା। ଆମର ସେଇଟା ଗୋଟେ ପ୍ଲସ ପଏଣ୍ଟ ରହିବ।
ସେ-ସେଇଟା ଏକଚୁଆଲି କଣନା ଆମର ଆଡଭଟାଇଜମେଣ୍ଟ ତାଙ୍କ ବାହାରକୁ ଯେମିତି ଲୋକ ଗଲେ ଆଡଭରଟାଇଜମେଣ୍ଟ ହଉଛି ସେଇ ଜିନିଷଟା ଆମ ଆମର ଟିକେ ଶର୍ଟ।
ହଁ ତ ଆଉ ଗୋଟେ ଦିିତି ଜିନିଷ ହେଲା କଣ ଏଇଟା ତ ବହୁତ ମାନେ ଉଚ କ-କଥା ହେଇଯାଉଛି। ଆ ଯଦି ତଳକୁ ଆସିବା ଖାସ କରି ଯୋଉ ଜାଗା ସବୁ ମାନେ ପର୍ଯ୍ୟଟନ କ୍ଷେତ୍ର ଅଛି ସେଠିକାର ପ୍ରାୟତଃ ଲୋକ ଆଦିବାସୀ ହୁଅନ୍ତୁ କିମ୍ବା ଏମିତି ନର୍ମାଲି ସାଧାରଣ ଜନତା ହୁଅନ୍ତୁ କିଛି ବି ଅଛନ୍ତି ତ ସେମାନଙ୍କ ପାଖରେ କିଛିଟା ଜିନିଷ ଅ ଛି ସେଠିକାର ମାନେ ଲୋକାଲ ପିପୁଲ ଯୋଉମାନେ ସବୁ ରହୁଛନ୍ତି। ତାଙ୍କର ମାନେ ଜୀବନଶୈଳୀ କେମିତି ତାଙ୍କ ସେଠିକାର ଜିନିଷ ସବୁ ସେମାନେ ନିଜେ ତିଆରି କରି ବିକ୍ରି କରବା ଛ ସପୋଜ ଗୋଟେ ମନ୍ଦିର ଘର ପାଖରେ ହେଲା କିଆଁ ମୋ ଜିନିଷ ଅଛି। ଆମର ଅ ଉଁ ହିଷ୍ଟ୍ରୋକାଲ ପ୍ଲେସ୍ ପ୍ଲେସ ଧର କିଛି ଗୋଟେ ବାହାରିଲା ତ ସେ ଜାଗାକୁ ପୁନରୁଦ୍ଧାର କରାଗଲା ଗୋଟେ ଟୁରିଷ୍ଟ ପ୍ଲେସସ ଆଖ୍ୟା ଦିଆଗଲା। ତ ସେଠି ଯାଇଁକି ଛୋଟ ଛୋଟ ବ୍ୟବସାୟ କଲେ ବି ସେମାନେ ବି କିଛି ଦି ପଇସା ପାଇବେ ଟୁଷ୍ଟ ସେମାନେ ଆସିଲେ ସେମାନେ ବୁଲିଲେ ତ ଏଇଟା କଣ ହୋଲ ଗୋଟେ ସାଇକଲ ହେଇଯାଉଛି ମାନେ ଡେଭଲପମେଣ୍ଟ ର ଛୋଟୁ ନେଇକି ବଡ ଯାକେ ସମ ସେଥିରେ ଉପକୃତ ହେବେ ତ କିନ୍ତୁ ଏଇଟାକୁ ଦେଖିବା ଦୃଷ୍ଟି ଦବାକଥା ଦର ଦରକାର କାହିଁକ ନା ଯୋଉଟା ଆମ ଓଡିଶାରେ ଏମିତି ସବୁ ଜାଗା ସବୁ ଅଛି ଯୋଉଟା କି ବାହାରେ ବି କଉଠି ନାଁ କିନ୍ତୁ ସେଟା ଲୋକ
ହଁ ନିଶ୍ଚିତ ଆ ଆପଣ ରାଉରକେଲା କେବେ ଆସିଛନ୍ତି?
ହଁ ରାଉଲକେଲା ନା କେବେ ଯାଇନି। ପ୍ଲାନିଂ ଅଛି ଯଦି
ଆସନ୍ତୁ କେବେ ଅ ମୁଁ ଆମର ଏଠି ବେଦବ୍ୟାସ ଅଛି ବଦବ୍ୟାସ ମନ୍ଦିର। ମାନେ ଗୋଟେ ପୌରାଣରେ ମାନେ ପୁରଣରେ ତା ବିଷୟରେ ବି ଲେଖା ଅଛି। ମାନେ ବେଦବ୍ୟାସ ଯୋଉ ବାଲମିକି ଯୋଉଠି ବସିକି ଇଏ କରିଥିଲେ।
ମହାଭାରତ ରଚନା କରିଥିଲେ।
ହଁ ତ ସେଇଟା ଆମର ଏଠି ଗୋଟେ ଭଲ ଭଲ ଇଏ ଗୋଟେ। ମାନେ ପର୍ଯ୍ୟଟନ ସ୍ଥଳୀ ଅଛି ଗୋଟେ ତାପରେ ହନୁମାନ ବାଟିକା ବି ଅଛି।
ହଁ ହନୁମାନ ବାଟିକା ତ ଶୁଣିଛି ଦେଖିଛି ୟୁଟ୍ୟୁବ ରେ ଦେଖିଛି କାହିଁକନା ମୁଁ ଖା ତଥା କ କହିିଲ ଗ ମତେ ଟିକେ ଭ୍ରମଣ ପ୍ରିୟ ମତେ ଟିକେ ବୁଲାବୁଲି କରିଆକୁ ଭଲ ଲାଗେ ଆଉ ଯଦି ଦୈନନ୍ଦିନ ଜୀବନରୁ ମତେ କିଛି ଟିକେ ଫାଙ୍କା ମିଳୁଛି ଆଇଦର କୋଉ ମନ୍ଦିରକୁ ପଳେଇବି ନାଇଁ ତ କୁଆଡେଟେ ଯିବି ଘରେ ବସିବିନି କୁଆଡେ ଗୋଟେ ଗାଡି ଧରି କି ବୁଲିବି। ତ ମତେ କାହିଁକି ନା ଦେଖନ୍ତୁ ମତେ ଭଲ ଲାଗେ ବୋଲି କି ମୁଁ ଗ୍ରାମ ମାନେ ଗ୍ରାଜୁଏସନ ପରେ ମୁଁ ଟୁରିଜିମ୍ ମ୍ୟାନେମେଣ୍ଟର କୋର୍ସ କରିଚି ତିନି ବର୍ଷ। କାହିଁକିନା ମୋର ମୋର ଗୋଟା ଏମିତିଥିଲା କି ମୁଁ ନିଜେ ବୁଲିବି ଲୋକଙ୍କୁ ବୁଲେଇବି।
ବୁଲେଇବେ।
ହଁ କିନ୍ତୁ ପାଠ ପଢିଲେ ଗୋଟେ କାମ କରୁଛି ଅଲଗା ଗୋଟେ ଇଏରେ କିନ୍ତୁ
ଏ ନିଜ ଇଏରେ ଅ ସାଇ ସାଇଡ ବାଇ ସାଇଡ ସେଟା
ହଁ ହେଇପାରିବ କିନ୍ତୁ ଦେଖନ୍ତୁ ଯାହା ବି ହେଲେ ଗୋଟେ ଡ୍ୟା ଅପ୍ ରହିବା ଦରକାର ସବୁବେଳେ। ଆଉ ୱିଦାଉଟ୍ ବ୍ୟାକଅପ ରେ ତମେ କୋଣସି ଜିନିଷ ଷ୍ଟାର୍ଟ କରି ପାରିବନି ଟା ସେତିକି ଠିକ୍ ନାହିଁ ଯେ କି ଆମେ ଏତେ ବଡ ବଡ ଜିନିଷ ଷ୍ଟାର୍ଟ କରିବୁ କାହିଁକି ନା ଆଉ କୋଉଠେ ତ ହ ଜରେ ତ କିଛି ନାହିଁ ସବୁ ଲକ୍ଷ୍ୟ ଲକ୍ଷ୍ୟ ବି କିଛି ନା ନାହିଁ ଖୋଟି ବ ଚଳେ ତ ଲକ୍ଷ୍ୟ ବି କିଛି ଛି ନୁହେଁ।
ତାପଣ ଏଇଠି ଦେଖୁନାହାନ୍ତି ସେ ହଁ ଏଇଠି ଆପଣ ଦେଖୁନାହାନ୍ତି ଏବେ ଶହେ ଦଶ ଟଙ୍କା ତେଲ ଅଛି ଆପ
ନିଶ୍ଚିତ ମୁଁ ଯେତେବେଳେ ବୋଧେ ଗାଡି ଚ ଆରମ୍ଭ କରିଲି। ଚାଳିଶ ଟଙ୍କା ତେଲ ଥିଲା କିନ୍ତୁ ଶହେ ଦଶ ଟଙ୍କା ଆସି ହେଲାଣି।
ହୁଁ ଆମେ ଦେଖିବା ଭିତରେ ବୋଧେ ପନ୍ଦର ଟଙ୍କା ନା ଅଠର ଟଙ୍କା ଥିଲା ବୋଧେ।
ନାଇଁ ମୁଁ ତ ଆରମ୍ଭ କଲି ଚାଳିଶ ଟଙ୍କା ତେଲ
ହଁ ହଁ ହଁ ହଁ। କାହିଁକିନା ଆ ମାନେ ଆମେ ଆମେ ଯେତେବେଳେ ଇଏ ଦେଖିଛୁ। ସେଟା ଆମେ କୋଉଥିରୁ ପାଞ୍ଚଟଙ୍କାରେ ତେଲ ପକେଇବେ। କହିକି ମାନେ ବହୁତ ହଉଥିଲା ତେଲ।
ହୁଁ କାହିଁକନା ସେତେବେଳେ ପଚଶ ଟା ତେଲ ପକ ମୁଁ ଘର କୁରୁଛି କଲେଜ ଯାଇଛି। ମୁଁ କଲେଜ ଧର ପଇଞ୍ଚଚାଶ କିଲୋମିଟର ହୁଏ। ଯାଇଛି ଆସିଛିିବି
ପେ ସବୁ ବଦଳିଲାଣି ଦରଦାମ ବି ସବୁ ବଳିଲାଣି
ନିଶ୍ଚୟ ଭାଇକି ଆଗକୁ ତ ଏମିତି ସିଚୁଏସନ ମାନେ ପରିସ୍ଥିତି ସୃଷ୍ଟି ହବ ଲୋକଙ୍କ ପାଖରେ ପଇସା ବି ଥିବ ସବୁ ଥିବ କିନ୍ତୁ ଖାଦ୍ୟ ଖାଇବାକୁ ମିଳିବନି।
ପ୍ରଥମ ଜିନିଷ ହେଲା ସବୁ ଲୋକ ଚାହିଁଲେ କି ଆମେ ସୁଖାନ୍ତି ହବୁ ମାନେ ଖୁସିରେ ରହିବୁ। ଉଁ କଷ୍ଟ କରିବୁନି ଖରାକୁ ଯିବୁନି ଆମର ସୂର୍ଯ୍ୟ କଣ ପଡ ବଡିରେ ଇଏ ହେଇଯିବ। ଚାଷ କରିକି ରହିଲେନି ଯେତିକି ଲୋକ ବି କଲେ ତାକୁ ଯେ ପାଣିପାଗ ଇଏ ସେ ସବୁ ସେଥିରେ ବି ଅଧ ଜିନିଷ ନଷ୍ଟ ହେଇଯାଉଛି।
ହୁଁ।
ପରେ ଆଉ ଯାହା ରହିଲା ତ ତାପରେ ସେ ଜିନିଷକୁୁ ବି ମାନେ ସରକାର ଏତେ ତାକୁ ବି ପ୍ରୋତ୍ସାହନ ଦଉନାହାନ୍ତି। କି ଗୁରୁତ୍ବ ଦଉନାହାନ୍ତି ତ ଅଧକ ଯଦି ମାନେ କେମିତି ଉଁ ଅ କୃଷି ଟାକୁ ଆମେ ବିକଶିତ ଶୈଳୀରେ ତାକୁ ନେଇକିନା ବିକଶିତ ଜ୍ଞାନ କୌଶଳକୁୁ ପ୍ରୟୋଗ କରିକି ଭଲ କରିବା ତାକୁ ଯଦି ନେଇକି କରା ହୁଅନ୍ତା ତ ସେଥିରେ ହୁଅନ୍ତା ତ
କଁ ଏବେ ତ ସବୁ ଜିନିଷରେ ମାନେ ମାନେ ସବୁ ଆମେ ଯା ଦୋଉଛ ସବୁ ବିଷୟ
ହଁ ନିଶ୍ଚିତ।
ମାନେ ଅର୍ଗାନିକ ମାନେ ଯି ଜଳ ଫସଲରେ ଯଦି
ହଁ ଜୈବିକ ଖତ କେମିତି ଇଏ କରିବା। ଦେଖ ଗୋଟେ ଜିନିଷ ହଉଛି ଯଦି ସରକାର ଗୋଟେ ଏମିତି କରନ୍ତେ ଯେ ଆଜି ଯୋଉ ଯୁବ ପିଢି ଅଛନ୍ତି ଜୈବିକ ଖତ ତିଆରି କରିବାକୁ ସେଠ ଖାନ୍ତେ ଇଏ କରନ୍ତେ କେମିତି କଣ ହଉଛି ଟ୍ରେନିଂ ଦ ହୁଅନ୍ତା ତ ସେମାନେ ତିଆରି କଲେ ସେଇ ଯୋଉ ସାର କିଣିକି ସେ ପୁରୁଷ ମାନଙ୍କୁ ବିକୁଛନ୍ତି ତ ସେ ସାର ଜାଗାରେ ଜୈବିକ ଖତକୁଙ୍କତ କିଣିବେ ଲ ବିକିବେ ତ ଆମରି ଦି ଜିନିଷ ଆମରି ପାଖରେ ରହିଲା ସେଇଟା କହୁଛି ହଁ। ବାହାରୁ ଆସୁଛି ନା ତ ବା ଆମ ଆମ ପଇସାଟ ବାହାରକୁ ଯାଉଛି ତ ସେମାନେଡେଭଲପ୍ କରୁ କରଛନ୍ତି ତ ଏଇଟା ହେଲେ କଣ ନା ଆମ ଲୋକ ଉପକୃତ ହେବେ ଆମର ପଇସା ଆମ ପାଖରେ ରହିଲା ତ ଗୋଟେ ଉ ଇଏକ ଚାଲିବ ତ ସବୁଆଳୁ ଦେଖିବାକୁ ଗଲେ ଭଲ ହବ କିନ୍ତୁ ତୁ ସେଇଟା ମାନେ କେହି କରୁନାହାନ୍ତି ନା
ନାଇଁ ଏବେ ମୁଁ ମଝିରେ ଦେଖୁଥିଲି ଗୁଜୁରାଟ ରେ ଏବେ ଷ୍ଟାର୍ଟ ହେଇଛି ମାନେ ସେଇ ଜିନିଷ ଟା ହଁ। ଟାଲ ସେ ଯୋଉ ଗୋବର ର କେମତି କମପୋସ କରିକି ତା ଆାନ କରିକି ତ ସେମାନେ କିଛି ନହେଲେ ବି ମ୍ୟାନ୍ ଅଫ୍ କ୍ୋ ହେବେ କିନ୍ତୁ ତାଙ୍କୁ କିଛି ତ ସରକାର ତରଫରୁ ସପୋର୍ଟ ମିଳିଥିବ ନହେଲେ ସେମାନେ ଏତେ ଆଗକୁ ବଢି ପାରୁଛନ୍ତି
ନିଶ୍ଚ ନିଶ୍ଚୟଁ ଭାଇ ମୁଁ ଗୋଟେ କଥାହିବି ମୋର ଗୋଟେ ସାଙ୍ଗୋଟେ ମୋ ସହିତ ସେ ଟୁରିଜ ମ୍ୟାନେଜମେଣ୍ଟ କରୁଥିଲା ସିଏ ବ୍ରାହ୍ମଣର ପିଲା ତାକୁ ଯେତେବେଳେ କହିଲେ କି ମୋର ଯାହା ବଳେ ତ
ନାଇଁ ଟିକେ ସମୟ ଟିକେ ଇଏ ହେଲାଣି।
ହଁ ନିଶ୍ଚିତ ନିଶ୍ଚିତ ଭାଇ ଠିକ ଅଛି ଭାଇ ରହପାର କଥା ହବ ଆଉ। ଅ ପରେ କଥା ଭାଇ।
ହଁ। ଆଜ୍ଞ।